ହ୍ୟାଲୋ ହଁ ହ୍ୟାଲୋ।
ଅଁ କଣ କରୁଛ?
ହଁ ଦିଦି ନମସ୍କାର।
ହାଲୋ।
ହଁ ଦିଦି ନମସ୍କାର।
ହଁ ନମସ୍କାର। କଣ କରୁଛ?
ଦିଦି ମୁଁ ରୋଷେଇ କରିଥିଲି। ତମେ କଣ କରୁଛ?
ରୋଷେଇ କରୁଛ?
ହଁ।
ଅହ।
ତମେ କଣ କରୁଛ ଦିଦି?
ବସିଛି ଟିଭି ଦେଖୁଛି ଆଉ।
ତମ କଣ ରୋଷେଇବାସ ସବୁ ସରିଲାଣି କି?
ହଁ।
ଏତେ ଶୀଘ୍ର ସାରିଦେଲ।
କଣ କହିଲ?
ଏତେ ଶୀଘ୍ର ସାରିଦେଲ ରୋଷେଇବାସ ସବୁ।
ହଁ।
ହ୍ୟାଲୋ।
ହଁ ରୋଷେଇ ବାସ ସରିଲାଣି।
ଆଉ ଖିଆପିଆ କଣ କଲ ସକାଳୁ ଜଳିଖିଆ? ସକାଳୁ ଜଳିଖିଆ କଣ କଲ?
ହାଲୋ।
ମୁଁ କହିଲି ସକାଳୁ ଜଳଖିଆ କଣ କଲଣି?
ହଁ ଜଳିଖିଆ କଲିନି। ମାଗି କରିଥିଲୁ ଖାଇଲୁ ଝିଅ ଖାଇକି ଗଲା ସ୍କୁଲ ହଁ। ପଖାଳ ଯୁଡେ ଖାଇଲି ଆଉ ରୋଷେଇ ସାରିଲି ବସିଛି ଟିଭି ଦେଖୁଛି ଆଉ।
ପଖାଳ ପଖାଳ ଖିଆ ସରିକି ରୋଷେଇ ବାସ ସବୁ ସରିଲାଣି।
ହଁ।
ବହୁତ ଫାଷ୍ଟ ଅଛ ଦିଦି ତମେ ଆଉ।
କଣ?
ମୁଁ କହିଲି ବୋହୁତ ଆଗୁଆ ଅଛ ଆଉ।
ଶୁଭୁନି ଲୋ କିଛି ତୋର କଥା।
ହାଲୋ।
ହାଲୋ।
ହଁ ଏବେ ଶୁଣାଗଲା।
ହଁ ହଁ ଶୁଣାଗଲା।
ମୁଁ କହିଲି ବହୁତ ଆଗୁଆ ଅଛ ତମେ।
ହଁ ହଁ ସଖାଳୁ ଉଠି ପଡୁଛି ତ ଜଲଦି ଛଅଟାରୁ ଉଠି ପଡ଼ୁଛି ତ।
ଚାରିଟା ରାତିରୁ ଉଠି ପଡୁଛ?
ନାଇଁ ଛଅଟାରେ ଉଠୁଛି ଝିଅ ସ୍କୁଲ ଦଶଟାରେ ଯାଉଛି। ଛଅଟାରେ ଉଠୁଛି କିଛି କାମ ନାହିଁ ତ।
ଛଅଟାରୁ ଦଶଟା ଭିତରେ ତମେ ସବୁ କାମ ସାରି ସାରିଲଣି ରନ୍ଧା ବଢା ଖାଇବା ପିଇବା।
ହଁ ଭାତ ଟିକେ ଖାଲି କରିଛି ଆଉ ତରକାରୀ ଭଜା କରିଦେଇଛି। ଟିକେ ତାରେ ତାଙ୍କେ ତମ ଭାଇନା କଣ ଆଣିଲେ ଆଉଥରେ ବାରଟା ଘଣ୍ଟା
ହଁ ହଁ ହଁ ଆଉ କଣ ଆଜି ହେଇଛି ବୁଧବାର ଆଇଁଷ?
ଆଉ ମାଛ ଟିକେ ଭାଜିଛି ଭାତ ଟିକେ କରିଛି ଆଉ ଘରେ ଭାଇନା କଣ ଆଣିଲେ କରିବି ଆଉ।
ହଁ ଚିକେନ୍ ଫିକେନ୍ କିଛି ଖାଉନ କି ତମେ?
କଣ କହିଲ?
ମାଂସ କିଛି ଖାଉନ କି ତମେ?
ମାଛ?
ମାଂସ ମାଂସ।
ମୁଁ ମାଂସ ଖାଉଛି ଯେ ଭାଇନା ଖାଉ ଖାଉନାହାନ୍ତି ଚିକେନ୍। ମଟନ ଆଣିଥିଲେ ରବିବାର ଦିନ।
ହାଲୋ।
ଆଛା ଭାଇନା କୁଆଡେ ଯାଇଛନ୍ତି ଆଉ।
ଭାଇନା ବେପାର ଯାଇଛନ୍ତି, ଝିଅ ସ୍କୁଲ ଗଲା ମୁଁ ଘରେ ଅଛି। ମୁଁ ଜଣେ ଘରେ ଅଛି ଆଉ।
ଝିଅ ସ୍କୁଲ ଗଲାଣି?
ହୁଁ।
ଝିଅର କୋଉ କ୍ଲାସ ହେଲା ଏବେ କୋଉ ଶ୍ରେଣୀ?
ଝିଅର ଅଷ୍ଟମ।
ଅଷ୍ଟମ। ଟିଉସନ୍ ଯାଉଛି?
ହଁ ହଁ ଟିଉସନ୍ ଯାଉଛି ସନ୍ଧ୍ୟାରେ ଟିଉସନ ଯାଉଛି। ସକାଳୁ ଦଶଟାରୁ ଚାରିଟା ସ୍କୁଲ।
ହଁ ଝିଅ
ସନ୍ଧ୍ୟାରେ ସାଢ଼େ ପାଞ୍ଚଟାରୁ ସାଢ଼େ ସାତଟା ଟିଉସନ୍ ଯାଉଛି ଆଉ।
କଣ କହିଲେ?
ସନ୍ଧ୍ୟାରେ ସାଢ଼େ ପାଞ୍ଚଟାରୁ ସାଢେ ସାତଟା ଟିଉସନ ଯାଉଛି ସକାଳୁ ଦଶଟାରୁ ଚାରିଟା ସ୍କୁଲ ଯାଉଛି। ସକାଳବେଳୁ ଟିଉସନ୍ ଯାଉନି ଖାଲି ସନ୍ଧ୍ୟା ବେଳ ଆଡେ ଯାଉଛି।
ତାକୁ ବି ଆଉ ବିଶ୍ରାମ ନବା ପାଇଁ ଟାଇମ ନାହିଁ।
ହାଲୋ।
ତାକୁ ବି ଆଉ ଶୋଇବା ପାଇଁ ଟାଇମ୍ ନାହିଁ ନାଇଁ କି?
ନାଇଁ ଶୋଇବା ପାଇଁ ଟାଇମ୍ ପାଉନି।
ଓ ହଁ ପି
ରାତିରେ ଏକା ଯାହା ଖାଇକି ତିଶନ୍ ଆସିଲା ପରେ ଖାଉଛି ଟାସ୍ କରୁଛି ସୋଉଛି ଆଉ।
ଓହୋ ରାତିରେ ଟା ଖାଲି ଶୋଉଛି ଆଉ।
ହ୍ୟାଲୋ।
ମୁଁ କହିଲି ରାତିରେ ଟିକେ ଖାଲି ଶୋଉଛି ଆଉ।
ହ୍ୟାଲୋ।
ହଁ ହ୍ୟାଲୋ।
ହଁ ଶୁଭା ଯାଉନି ତମେ କୋଉଠି ଅଛ କି?
ମୁଁ ରୋଷେଇ କରୁଛି ଦିଦି ମୋ ନେଟୱାର୍କ ନାହିଁ କି, ତମର ନେଟୱାର୍କ ନାହିଁ ନା ମୋର ନାହିଁ?
ସ ହଶ ତମ ଆଡେ ଶୁଭା ଯାଉନି ମୋର ଶୁଭା ଯାଉଛି କି ନାଇଁ ମୋ କ
ଶୁଣା ଯାଉନି ମୋ କଥା?
ତମ ମୋ କଥା ଶୁଣାଯାଉଛି କି ନାହିଁ?
ହଁ ତମ କଥା ପୁରା ଶୁଣାଯାଉଛି ମତେ।
ତମ କଥା ଶୁଣାଯାଉନି ତ ଭଲରେ, ଗେର ଗେର ହଉଛି।
ହଁ, ଟିକେ ନେଟୱାର୍କ ଅସୁବିଧା ରହୁଛି ବୋଧେ, ଆଉ ଆମ ପଟେ।
ହଁ, ଅଧା ଶୁଣା ଯାଉଛି, ଅଧା ନାହିଁ।
ହଁ, ପରା। ଆଉ କଣ କରୁଛ ଏବେ?
ବସିଛି, ଟିଭି ଦେଖୁଛି ଆଉ।
ହଁ-ଅ, ସିରିଏଲ୍ ତ ଦେଖୁଥିବ, ଆଉ ନାଇ କି?
ହଁ, ସିରିଏଲ୍ ମୋର ଫେବରେଟ୍, ଓଡ଼ିଆ ସିରିଏଲ୍।
ରାନ୍ଧିବା, ବାଢ଼ିଆ ଖାଲି ସିରିଏଲ୍ ଦେଖିବା ଆଉ।
ହଁ, କାମ ସରିଲା ପାରେ ଆଉ କଣ, ମୋବାଇଲ ଦେଖିବ, ନହେଲେ ଟିଭି ଦେଖିବ, ଦିନଯାକ ଆଉ କଣ।
ହଁ, ହଁ, ଆଉ କୁଆଡେ ଯାଉଛ କି ନାଇ, ବଜାର ଆଡେ ସନ୍ଧ୍ୟା ବେଳେ?
ନାଇଁ, ବଜାର ଆଡ଼େ ଯାଇନି। କଣ, କିଛି କାମ ଏକା କାମ ଥିଲା, କଣ କିଣିକରି ଥୋଇଦେଲି, ଯାଉଛି ଆଉ।
ତମର ସେଠି ଏଵେ ଯାତ୍ରା ଚାଲିଥିଲା ପରା?
ହଁ, ବା।
ତମର ଯୋଉ ଯାତ୍ରା ଚାଲିଥିଲା, ସରିଗଲା କି?
ହଁ, ଆମର ଯାତ୍ରା ମାସେ ଚାଲିଥିଲା, ସରିଲା।
କଣ ସବୁ କଲ ମାର୍କେଟିଂ?
କଣ କରିବୁ, ଯାତ୍ରା ସ ସବୁ ଦିନେ ବୁଲି ଯାଉଥିଲୁ, ଦେଖୁଥିଲୁ, କିଣାକିଣି କରିକି, ଖାଇକି ଆସୁଥିଲୁ ଆଉ।
ଭଲ ହେଇଥିଲା ଯାତ୍ରା ଏଥର
ହଁ, ଭଲ ହେଇଥିଲା ସେମିତି, ଆଉ ସବୁ ବର୍ଷ ଯେମତି ହଉଛି।
ଏଥର କଣ ବହୁତ ଗହଳି ହଉଥିଲା ବୋଲି ଶୁଣ ଯାଉଥିଲା?
ହଁ-ଅ, ସବୁ ବର୍ଷ ତ ଗହଳି ହଉଛି, ଏ ବର୍ଷ ବି ହେଇଥିବ ଟିକଏ ଆଉ।
ହଁ-ଅ। ନାଇଁ, ଆମର ବି ଯାଇଥିଲେ ତ, ଘର ଲୋକ ଦେଖିବା ପାଇଁ କହୁଥିଲେ, ବହୁତ ଗହଳି ରା ରାସ୍ତାରେ ଚାଲି ହଉନଥିଲା କହୁଥିଲେ ତ।
ନା-ଆ-ଇଁ ଏ, ତେ ଗହଳି ହଁ, ହେଇଥିଲା ଟିକେ। ସେ ଯୋଉ ସିଙ୍ଗର ମାନେ ଆସିଥିଲେ, ତାଙ୍କ ପାଇଁ ମାନେ ଗହଳି ହେଇଥିଲା ଆଉ।
ଆଜ୍ଞା, ଆଜ୍ଞା, ଆଉ କଣ ସବୁ ନୂଆ ଜିନିଷ ଆସିଥିଲା?
କଣ କହିଲ?
କଣ ସବୁ ନୂଆ ଜିନିଷ ଆସିଥିଲା?
ନାଇଁ, ନୂଆ ଜିନିଷ ଆଉ କଣ, ସେଇ ଯାକ ଘରର ଫର୍ଣିିଚର ଫୁଲଦାନୀ-ଫାନୀ, ଏମିତି ଘର ସଜେଇବା ଜିନିଷଜାକ ଖାଲି ଆସୁଛି ଆଉ।
ନୂଆ ଜିନିଷ।
ହଁ, କିଛି ନୂଆ ଜିନିଷ ଆଉ ଆସିନି, ନାଇଁ କି? ଜଳ ପରି ଆସିଥିଲା ଯେ, ସବୁଆଡ଼େ ଆସୁଛି, ତମପଟେ ଆସିନି?
ହଁ, ଜଳ ପଳେଇ ଆସିଥିଲା, ନୂଆ ନୂଆ ଜିନିଷ ଆଉ। ଆଉ ଗୋଟେ ଦୋଳିଟେ ନୂଆଟେ ଧରି ଆସୁଥିଲା ଆଉ।
ଦେଖିଲ କି ଯାଇକି?
ନାଇଁ, ଶହେ ଟଙ୍କା ନଖା ଟିକଟ କିଏ ଯିବ ବା?
ହଁ-ଅ-ଅ, ଏତେ ଟଙ୍କା ଉଠ ନଉ ଏଇ ତ ପାଣିଟା ଖାଲି ଗୋଟେ ପହଁରୁଛି ଆଉ-ଉ ନାଇଁ କି?
ହଁ-ଅ, ସେ ଝିଅଟା ଖାଲି ଘରେ ଅକ୍ସିଜେନ ଲଗେଇ ଦେଇକି ଖାଲି ଏପଟେ ସେପଟେ, ଏପଟେ ସେପଟେ ହଉଛି, ତାକୁ ଦେଖିଆକୁ ଶହେଟଙ୍କା ଦବୁ ନା କଣ?
ହଁ ନିଜେ ଆହୁରି ପହଁରି ଗଲେ ଦେଖିବ ନାଇଁ କି?
କଣ କହିଲ?
ମୁଁ କହିଲି ନିଜେ ଆହୁରି ପାଣିରେ ପହଁରିଲେ ଦେଖିବ ଆଉ।
ହଁ
ହଁ
ଓହୋ କନ ତମେ କଣ ଖାଇଲ?
ମୁଁ ମୁଁ ଏଇଆ ଆମ ଭଉଣୀ ସି ଆମ ଭଉଣୀ ଟିକେ ସ୍କୁଲ ଗଲା ତ। ସେ କରିଥିଲା ସେଇ କଅ ମ୍ୟାଗିଟିଏ କରିଥିଲା ସେ ମ୍ୟାଗିଟିିଏ ଖାଇ ଦେଇଥିଲି ଆଉ।
ହୁଁ ହ
ହ୍ୟାଲୋ
ହଁ ତମେ କୋଉଠି ଔଷଧ ଶୁଭୁନି ତମ ଅଧା ଶୁଭିଲେ ଅଧା ଶୁଭୁନି ତମ କଥା।
ହଁ ପରା କଣ କରିବା ଟିକେ ନେଟୱାର୍କ ର ଅସୁବିଧା ରହୁଛି ଆଉ।
ହୁଁ ହୁଁ ହ
ଟିକେ ପାହାଡ ମାଳ ଏରିଆ ତ ଆମର ସେଇଥିପାଇଁ
ଉଁ ହୁଁ କେଉଠିକି ତମର ଘର?
ଆମ ଘର ତମ ଜିଲ୍ଲାର ପଡୋଶୀ ଜିଲ୍ଲା।
ଆଁ
ତମ ଘ ଜିଲ୍ଲାର ପଡ଼ୋଶୀ ଜିଲ୍ଲା।
କେଉ ଜିଲ୍ଲା ଆମ ଜିଲ୍ଲାର ପଡ଼ୋଶୀ ବୋଲେ?
ହ୍ୟାଲୋ
ହ୍ୟାଲୋ
କନ୍ଧମାଳ
ହ୍ୟାଲୋ
ହଁ ହ୍ୟାଲୋ
ହ୍ୟାଲୋ
ଶୁଣା ଯାଉନି?
ନାଁଇ
ମୁଁ କହିଲି କନ୍ଧମାଳ ଆମର ଜିଲ୍ଲାର ନାଁ।
କନ୍ଧମାଳ
ହଁ କନ୍ଧମାଳ
ଉଁ ହୁଁ ଆମର ଫୁଲବାଣୀ ତମର କନ୍ଧମାଳ ବୋଲେ କୋଉ ଗାଁ ତମର?
ଫୁଲବାଣୀ ଭିତରେ ଗୋଟେ କଧମାଳ ଅଛି ଆଉ ହି ହି।
ଅ ହଉ ରଖୁଛି ଶୁଭ ଯାଉନି କିଛି
ତମର ପୁରା ଗଞ୍ଜାମ?
କାର
ତମର
ଆମର
ହଁ ଅ
ଆମର ଗଞ୍ଜାମ ଗାଁ କିନ୍ତୁ ଆମେ ରହୁଛୁ ଫୁଲବାଣୀରେ।
ହଁ ଆମେ ବି ତ ସେଇଭଳିଆ ଆଉ।
ଉଁ ହୁଁ
ହଁ
ଓଁହ
ହାଲୋ
ହଁ
ତାହେଲେ ଏବେ ଆଉ ସବୁ କାମଧାମ ସରିଲାଣି ଏବେ ସବୁ ବସିଛ ଖାଲି ନାଇଁ କି?
ହଁ
ହଁ ହଁ ହ ଭାଇନା କେତେବେଳେ ଆସୁଛନ୍ତି ଭାଇନା କେତେବେଳେ ଆସୁଛନ୍ତି
ଦିଟା ତିନିଟା ହେଇଯାଉଛି
ଆପଣଙ୍କର ଖାଇକି ନିଦ ଭାଙ୍ଗିଯିବ ତା ହେଲେ ନାଇକି ଆସିଲା ବେଳକୁ ସେ।
ହୁଁ
ବଢିଆ ଆଉ।
ହଁ ଖାଇକି ଝିଅ ପଳେଇଲେ ଭାତ ଟିକେ କରିକି ଖାଉଛି। ଭାଇନା ଆସନ୍ତି ବାରଟା ଗୋଟେରେ। ମାଛ ଆଣି ଦଉଛନ୍ତି ନହେଲେ ମାଂସ ଆଣି ଦେଲେ ରାନ୍ଧିକରି ଭାଇନା ଆସୁ ଆସୁ ଭାଇନା ରୋଷେଇ ହେଇଗଲେ। କାଇଁ ଖାଇକିରିି ଘଣ୍ଟା ଦି ଘଣ୍ଟା ଶୋଇ ରେଷ୍ଟ ନେଇଥିଲି ଝିଅ ଆଉଥରେ ଆସୁଛି ତାକୁ ଆଉଥରେ ଖାଇବା ପିଇବା ଦେଇ ଦେଇି କରି ତାପରେ ସନ୍ଧ୍ୟାରେ ଘର କାମ ସାରିକି ଧୂପ ଦେଇକିରି ଆଉ ଥରେ ରୋଷେଇ ଆରମ୍ଭ ଆଉ।
ଅ ହଁ ହଉ ଦିଦି। କଥା ହେବା ସନ୍ଧ୍ୟା ବେଳେ ମୋର ଭାତ ହେଇଗଲାଣି। ଓ ହ